ହଁ ମା କରିଥିଲେ କି ଫୋନ?
ହଁ।
କଣ କହିବ କୁହ।
ନାଇଁ ନାଇଁ ପଚାରିଥିଲି କୋଉ ମନ୍ଦିର ମୁଁ ଟିକେ ଯିବି ଯେ ଆପଣ ଯଦି କୋଉଠି ଦେଖି ଦେଖିଥିବେ କୋଉ ମନ୍ଦିର ଟିକେ ଆମକୁ ବତେଇଦେଲେ ଆମେ ଯିବୁ ଟିକେ ଭାଵୁ ଛୁ ସାରଳା ମନ୍ଦିର ଯିବୁ। ଆଉ ଟିକେ ପୁରୀ ଯାଇଥାନ୍ତୁତ?
ସେଇ ପାଇଁ ମୁଁ କହିଲି ଟିକିଏ ଦେଖିଆ ସିଏ କାଳେ ଯାଇଥିବେ ତାଙ୍କୁ ଟିକେ ବୁଝିକିରି ଆମେ ଯିବୁ ଆମେ ଯାଇନୁ ଟିକେ ଦେଖିନୁ।
ହଁ ମା ସାରଳା ମନ୍ଦିର ପାଖରେ ମୋ ମୋ ସମୁଦି ଘର।
ହୁଁ।
ଆମ ମୋ ବୋହୁ ତା ବାପଘର ଗାଁ ପା ମୁଁ ସାରଳା ମାଙ୍କୁ ଦର୍ଶନ କରିଛି ମା।
ହଁ।
ଆଉ ମୁଁ ତାଙ୍କୁ ଦର୍ଶନ କରିଚି ତମେ ଯଦି ବାହାରିବ ତାହେଲେ ସାଙ୍ଗସାଥି ହେଇକି ଯିବା। ମୁଁ ତମକୁ ହେଟି ବୁଲେଇ ଦେଖେଇ ସବୁ ଦେଖେଇକିନା ବୁଲେଇକି ହେଇଟି ପ୍ରସାଦ ପାଇକି ଆସିବା। ଆଉ କେତେ ଜଣ କୋଉ ଦିନ ବାହାରିବ? ବାହାର ସାଙ୍ଗସାଥି ହେଇକି ଯିବା ଆଉ କୁଆଡେ ଯିବା କୁହ?
ହୁଁ ଆମର ଯୋଉ ବିଶ୍ଵ ପ୍ରଦି ପ୍ରସିଦ୍ଧ ଜଗନ୍ନାଥ। ମାନେ ଯୋଉ ରଥଯାତ୍ରା। ସେଇ ରଥଯାତ୍ରା ପାଇଁ ଆମେ ଭାବୁଛୁ ରଥଯାତ୍ରା ପାଖେଇ ଆସିଲାଣି ନା ହଁ ସେଇ ରଥଯାତ୍ରାକୁ ଟିକେ ଯାଇଥାନ୍ତୁ କେଉଁଠି କେମିତି ରହିବା? ଖାଇବା ହେଟି ବ୍ୟବସ୍ଥା କଣ କେମିତି ଆମେ ଜାଣିନୁ। ହଁ ମଠ ମନ୍ଦିର କଣ ଅଛି ସବୁ ଟିକେ ବୁଲି ବୁଲାକି ଆମେ ଦେଖିକି ଆସିବା ପାଇଁ ଚାହୁଁଛୁ। ମୁଁ କହିଲି ଆମେ କିଛି ଜାଣିନୁ ସେ ବିଷୟରେ? ଆ ସେଥିପାଇଁ ମୁଁ କହିଲି କାଳେ ସେମାନେ ଯାଇଥିବେ ଦେଖିଆ ଟିକେ ତାଙ୍କୁ ବୁଝେ। ସେମାନେ କଣ କହୁଛନ୍ତି। ତାପରେ ତମ ସହାୟତା ଆରେ ହେଲେ ଆମେ ଟିକେ ଯାଇପାରନ୍ତୁ।
ମା ଶୁଣ ମୁଁ କହୁଛି ମୁଁ ବା ମୁଁ ଗଲିଣିି ଦଶ ଥର ମା ପୁରୀ କି। ପୁରୀ କିି ଦଶ ଉତର ଗଲିଣି ଆମେ ଭଡ଼ା ଘର କରିକି ରଜାଙ୍କର ଭଡ଼ା ଘର ନାଗିଛି। ସେ ରଜାଙ୍କ ଭଡା ଘରରେ ଆମ୍ଭଡା ଦେଇକି ରହୁଛୁ। ବଡ ଦେଉଳ ସାମ୍ନା ବଡ ଦାଣ୍ଡ ପାଖରେ ସେଠୁ ଆ ଆମେ ରହିକିନା ଯାଉ କୋଣାର୍କ ଚାରିଟାରୁ। କୋଣାର୍କ ଦର୍ଶନ କରିକି ଆସିକି ଆମେ ଜଗନ୍ନାଥଙ୍କ ଦର୍ଶନ କରୁ। ଜଗନ୍ନାଥଙ୍କ ଦର୍ଶନ ସାରିକି ସମୁଦ୍ର କୂଳ ପଳଉ। ସମୁଦ୍ର କୂଳରେ ମା ଲହରୀ କରୁ। ଲହରୀ ଭାଙ୍ଗିକି କି ଆମେ ମା ସେଇଠୁ ଗାଡି ଭଡା କରିକି ମାତା ମଠ ଯାଉ। ମାତା ମଠରେ ମା ଚାରି ଯୁଗର ଦୃଶ୍ୟ ହେଠି ଦେଖିବ। ସେଇ ଚାରି ଯୁଗର ଦୃଶ୍ୟ ତା କୁ ଦେଖିବ ଅତି ଆନନ୍ଦ ଅତି ମନ ଆନନ୍ଦରେ ଦେଖିବ। ଏଭଳି ଆକୁରେଟେ ରେ ଦୃଶ୍ୟ ଚାରି ଯୁଗରେ ତାକୁ ମା ଦେ ଥିବ।
ଉଁ ହୁଁ।
ସେଠୁ ମା ପଳେଇବ କେଉଠିକି କହିଲ? ଯୋଉ ଲୋକନାଥ ମନ୍ଦିର ଲୋକନାଥ ମନ୍ଦି ପିରି ରୁ ମା ଯିବ ବାହାରି କୋଉଠି କହିଲା ବୈକୁଣ୍ଠ ପୁର। ବୈକୁଣ୍ଠ ଏ ଯୋଉ କୋଇଲି ବୈକୁଣ୍ଠ। କୋଇଲି ବୈ ବୈକୁଣ୍ଠ ରେ ମା ସେଇଠି ବା ପ୍ରଭୁ ନବକଳବରେ ପାତାଳି ହୁଅନ୍ତି? ସେଠି ତାଙ୍କୁ ଦର୍ଶନ କରିବ। ସେଠୁ ମା ପଳେଇବ କୋଉଠି କି ନା ଯୋଉ ଇନ୍ଦ୍ରମୁନ ପୋଖରୀ। ଇନ୍ଦ୍ରଦୁମନ ପୋଖରୀ ମାଉସୀ ବାଡି। ମାଉସୀ ବାଡିରେ ସେ ଟି ତାଙ୍କୁ ଦର୍ଶନ କରିବ। ସ ହେଟୁ ପଳେଇବ କୋଉଠି ଶେତ ଗଙ୍ଗା। ଶୀତ ଗଙ୍ଗାରୁ ମା ଯିବ ବାହାରି କୋଉଠି କି ନା ଯୋଉ ମାର୍କଣ୍ଡ ପୋଖରୀ। ମାର୍କଣ୍ଡ ପୋଖରୀ ଯୋଉ ମା ପଳେଇବ କୋଉଠି ନରେନ୍ଦ୍ର ଛେଉଚ ଏଇଭଳିଆ ମା ସବୁ ଜାଗା ଅଛି। ଯଦି ତୁମେ ବାହାରିବ କୋଉଦିନ ମନସ୍ତ କର ଯିବା ଆଉ।
ଆଉ ଯୋଉ ପୁରୀ ମନ୍ଦିରରୁ ଜଗନ୍ନାଥଙ୍କ ପାଖରୁ ତାଙ୍କ ମାଉସୀ ମା କେ ଅଳ୍ପ ବାଟ ନା ଅଧ କିଲୋମିଟର ନା ଗୋଟେ କିଲୋମିଟର?
ନାଇଁ ନାଇଁ ଦି କିଲୋମିଟର।
ଓହୋ ଆଉ ଯୋଉ କୋଇଲି ବୈକୁଣ୍ଠ ଆମେ ତ ସେ ଜାଣିନୁ ସେ ବିଷୟରେ? କୋଇଲି ବୈକୁଣ୍ଠ ସିଏ କୋଉ କଣ କେମିତି ତାଙ୍କର
ମା କୋଇଲି ବୈକୁଣ୍ଠ ହଉଛନ୍ତି ଆମର ସେଇ ଯୋଉ ମେଘନାଦ ପାଚେରୀ ଜଗନ୍ନାଥଙ୍କ ମନ୍ଦିର, ମା ଲକ୍ଷ୍ମୀଙ୍କ ମନ୍ଦିର, ନୃସିଂହ ମନ୍ଦିର ଯୋଉ କାଞ୍ଚି ଗଣେଶଙ୍କ ମନ୍ଦିର ସବୁ ମା ସେଇ ଭିତରେ ଅଛି। ସେ ଭିତରେ ସବୁ ଅଛି ଯେ ତା ଭି ଭିତରେ ମା ସବୁ ବୁଲି ବାଲିକି ଦେଖିବ ବହୁତ ଘଣ୍ଟା ଘଣ୍ଟା ଟାଇମ୍ ଦରକାର। ଏ ଟିକେ କୁଁ ଅ ଗୋଟିଏ ଜାଗାରେ ନାହିଁ ଅନେକ ଜାଗା ବାଟ ହାଫ କିଲୋମିଟର ହାଫ୍ କିଲୋମିଟରରୁ ଆଉ ଟିକେ କମ ଆଉ ଦି କିଲୋମିଟର ଅଧ କିଲୋମିଟର ଏଇଭଳିଆ ସବୁ ତା ଭିତରେ ଆଉ। ସିଷ୍ଟମ ବାଟ ଆଉ।
ଆ ଯୋଉ ଲୋ ଆଉ ଶୁଣୁଥିଲୁ ମୁ କ୍ତିମଣ୍ଡପ ଅଛି ମୁକ୍ତିମଣ୍ଡପରେ କଣ କେମିତି ହ ହୁଏ ସେଠି? ନାଚ ମଣ୍ଡପ ମଣ୍ଡପ ହଁ।
ପରେ ମା ପା ସେଇଠି ଶହେ ପ ପଣ୍ଡା ବଇଛନ୍ତି। ଶହେ ପଣ୍ଡା ବଇଛନ୍ତି ମୁକ୍ତି ମଣ୍ଡପରେ ହାତ ମାରିବ ସିଏ ତମକୁ ଚାପୁଡ଼ା ମାରିବେ ମୁଣ୍ଡରେ ସେଇଠୁ ପା ପ ଧୌତ ହବ ତାଙ୍କ ଦର୍ଶନ ସେଇଠି କରିବ ମା।
ଉଁ ହୁଁ।
ପଣ୍ଡା ମାନେ ଯା ମୁଁ ମୁଣ୍ଡକୁ ବାଡ଼େଇବେ ସେଇଠି ତାଙ୍କୁ ମୁଣ୍ଡିଆ ମାରିବ ମୁକ୍ତିମଣ୍ଡପକୁ ମୁଣ୍ଡ ନଗେଇବ ଶହେ ପଣ୍ଡା ମା ଅଛନ୍ତି ସେଠୁ ପଳେଇବ ଡୋରି ବାନ୍ଧିବ ବଟ ବୃକ୍ଷରେ ମା ସେଇଠି ପାଖରେ।
ଅଁ ହଁ। ମୁଁ ଶୁଣିଛି କିନ୍ତୁ ଆମେ ଯାଇନୁ କେବେ ବି ଦେଖିନୁ। ଯେ ସେଇଥିପାଇଁ କହିଲି ଦେଖିବା ତାଙ୍କୁ ପଚାରେ ସେ ଯଦି ଯାଇଥିବେ ତାହେଲେ ଆମେ ତାଙ୍କୁ ଟିକେ ପ ଚାରିବା କଣ କେମିତି ହେଠି କଣ ତାଙ୍କର ଗଲେ ଟିକେ ମାନେ ଜଣେ ଜାଣିଲା ଲୋକ ଆମ ସାଙ୍ଗରେ ଗଲେ ଆମେ ଟିକେ ଯାଇକି ଦେଖନ୍ତୁ ଉଁ ଯେ ଆମ ସାଙ୍ଗରେ ତମେ ଯିବ ଡାକିଲେ?
ହଁ। ଆମ ଡାକିନେ ଆଉ ଯିବିନି ଆଉ ଏଇ ସୁଯୋଗ ମା ଛାଡ଼ିବା ଠାକୁରଙ୍କ ଦିଅ ଦର୍ଶନ କିଏ ମନା କରେ ନା ସି ସେ ହାତ ଛଡ଼ା କିଏ କରିପାରିବ ମା କହିଲ? ନିହାତି ଯିବାକୁ ପଡ଼ିବ ମତେ ନା।
ଉଁ ଆଉ? ଆଉ ସବୁ ଘରେ କଣ କରୁଚ?
ଆମେ ତ ଏଇନାକେ ଉଁ ବାହାରିଛୁଁ ସେଇଁ ଜିବୁ ବୋଲିକା ଉଁ କପିଳାସ ଜିବୁ ପରା। କପିଳାସ ଦର୍ଶନ ଟିକେ କରିବା ସେ ଯୋଉ ଆମ ଶଇଆଣି ଆସିଛନ୍ତି।
ହଁ।
ତାଙ୍କୁ ଟିକିଏ ନେଇକି ତାଙ୍କ ପାଖ ଆଡ଼େ ନାହାନ୍ତି ଏଇ ଠାକୁର ଆମର କ ପିଳାଶ ଠାକୁର ନାଁ ଓଡ଼ିଶାରେ ଜନ୍ମ ତାଙ୍କ ଜନ୍ମଭୂମି ଆମର ବୋହୁତୁ ମହାନ ଠାକୁର ସିଏ ଈଶ୍ଵର। ସିଏ ତାଙ୍କର ବାରିପଦା ଘର ସେ ଜାଣିନାହାଁନ୍ତି ଆଙ୍କୁ ଦେଖିନାହାନ୍ତି ଦର୍ଶନ ବି କରି ନାହାନ୍ତି କେବେ ହେଲେ ଦିନେ। ଆସିଛନ୍ତି ଯେହେତୁ ମୁଁ କହିନି ଚାଲ ସାଙ୍ଗ ରେ ନେଇକି ତମ ଦର୍ଶ ସନ ବାସନ କରେଇ ଆଣିବି ଏମିତି ଭାବିକିନା ଆମେ ରହିଛୁ। ଆଉ ବାହହାରିକି ଅଛୁ‌। ସେଠୁ ମୁଁ କହିନି ଦେଖିବା ଝିଅ କଣ ତାଙ୍କର କୁଆଡ଼େ ଯିବେ କି କଣ କରିବେ ଟିକେ ବୁ ଯୋଗୁ ସେଇଥି ଯୋଗୁ ତମ ପାଖରେ ମୁଁ କଥା ତମେ ତ କଲ ଫୋନ ଟା ମୁଁ ହେଇଠୁ ଉଠେଇକି କହୁଛି ଆଉ କଣ କହି ହ କୁହ।
ଏଇ ସେଇ ତ ମନ୍ଦିର ଟିକେ ଖାଲି ଟିକେ ଠାକୁରଙ୍କୁ ଦର୍ଶନ କରିବାକୁ ଭାରି ଇଚ୍ଛା ହଉଛି ତ। ସେଇଥିପାଇଁ ଭାବୁଛି ଟିକେ ଯାଇକରି ବୁଲିକି ଆସନ୍ତୁ ପୁରୀ ଆଉ ସେ ଯୋଉ କୋଣାର୍କ କୋଣାର୍କ ମୁଁ ତ ଲହଡି କେବେ ଭାଙ୍ଗିନ ବି ଯୋଉ ପୁରୀରେ ମେଘନାଦ ପାଚେରି ବି ଦେଖିନି ସ୍ଵର୍ଗଦାର ଦେଖିନି କିନ୍ତୁ ଶୁଣିଛି ଏମିତି ସବୁ ଅଛି ବୋଲି। ଏ ଆମେ ଭାବୁଛି ଟିକେ ଲହଡି ଭାଙ୍ଗିବୁ ଆଉ ଶ୍ମଶାନ ଯୋଉ ସ୍ଵର୍ଗ ଦ୍ୱାର ସ୍ଵର୍ଗ ଦ୍ୱାର ଟିକେ ଦେଖିବୁ ଆଉ ହଉଛି ଆଉ ଟିକେ ସେ ଯଉଠି ଯୋଉ ମାନେ ଜାଣିନୁ ଯୋଉଠି ଯୋଉଠି ତମ କହିବ ଆମେ ସିଆଡେ ସିଆଡେ ଯିବୁ ଆଉ। କୋଣାର୍କ ମନ୍ଦିର ଟିକେ ଯିବୁ ଟେ ଦେଖିବୁ ସୂର୍ଯ୍ୟ ମନ୍ଦିର କଣ କେମିତି ସେଠି କାରୁକାର୍ଯ୍ୟ ବହୁତ କୁଆଡେ ଅଛି ଲୋକଙ୍କୁ କହିବା କଥା ମୁଁ ଶୁଣିଛି। ସେଇଥିପାଇଁ ଆମେ ଭାବୁଛୁ ଟିକେ ସିଆଡ଼େ ଯାଇକି ବୁଲି ବୁଲେଇକି ଆସିଥାନ୍ତୁ ଆଉ ତା ମଝିରେ କଉଁଠି କଣ ମନ୍ଦିର କି କଣ ଅଛି ଟିକିଏ ଆମେ ଜାଣିନୁ।
ସେଥିମା ତମେ କୋଣାର୍କ ପଳେଇବ ଯେ ସେଠି ହଉଛି ନବଗ୍ରହ ବା ଅଛନ୍ତି ମା ସୂର୍ଯ୍ୟ ସେଇଠି ବା ପ୍ରଥମ ସୂର୍ଯ୍ୟଙ୍କର ସେଇଠି ତାଙ୍କର ଡେଇଁ ପଡୁଛନ୍ତି ସେ ମନ୍ଦିରକୁ। ସୂର୍ଯ୍ୟ ଦେବ ତା ଉଇଁଲା ଠୁ କୋଣାର୍କ କରକୁ
ହୁଁ ହୁଁ? ହୁଁ? ତାହେଲେ ତମକୁ ତମେ ଗଲେ ଆମ ସାଙ୍ଗରେ ଆମକୁ ସବୁ
ଓ ସମୁଦ୍ର କୂଳେଇ କୂଳେଇ ଯେ ଯିବ ସ୍ଵର୍ଗଦ୍ଵାର ସ୍ଵର୍ଗଦ୍ଵାର ରୁ ମା ପଳେଇବ ବାଙ୍କ ମୁଣ ଆହୁରି ଦୁଇ କିଲୋମିଟର ଆଗକୁ।
ହ?
ବାଙ୍କି ମୁହାଣରେ ଏତେ ସେଇଠି ଯେଉଁ ପ୍ରଭୁଙ୍କର ବିଗ୍ରହ ଯେଉଁ ନାଗିଥିଲେ ଦାରୁ
ହଁ?
ଯୋଉ ଦାରୁ ନାଗିଥିଲେ ଯେତେବେଳେ ପାଣ୍ଡବ ମାନେ ତାଙ୍କୁ ଶୂନ୍ୟବାଣୀରେ ତା ସମୁଦ୍ର ଭସାଣି କରିଦେଲେ ତାଙ୍କୁ ପ୍ରଭୁଙ୍କର ଥରି ଆଉ ଦହନ ହେବନି ତ ଶୂନ୍ୟବାଣୀ ହେଲା ସେ ଦାରୁକୁ ଭସେଇ ଦେଲେ ସେ ଦାରୁ ନା ସେ ଯୋଉ ତାଙ୍କ ପିଣ୍ଡକୁ ଭସେଇ ଦେଲେ ପିଣ୍ଡକୁ ଭସେଇ ଦେଲେ ସେ ଦାରୁ ହେଇଗଲେ ଦାରୁ ହେଇକିନା ମା ବାଙ୍କି ମୁଁହାଣରେ ନାଗିଲେ ବାଙ୍କି କି ମୁଁହାଣ ରେ ସେଇଠୁ ଆସିକି ପ୍ରଭୁ ଏଇଠି ତାଙ୍କର ମୂର୍ତ୍ତି ବିଘ୍ର ତିଆରି ହେଲା ପୁରୀରେ।
ଓ ହୋ।
ସେଇ ପୁରୀରେ ତିଆରି ହେଲା ସେଠୀ ମା ବାଙ୍କିମୁଁହାଣରେ ଅଶେଷ ଦର୍ଶନୀୟ ଜିନିଷ ଦେଖ। କିବାକୁ ମିଳିବ।
ହୁଁ ହୁଁ।
ଯଦି ଦେଖିବ ମା ବାଙ୍କି ମୁଁହାଣରେ ଅତି ଆନନ୍ଦ ଉଲ୍ଲାସିତ ମନେ ହବ ଏତେ। ଭଗବାନଙ୍କର କଣ ଲୀଳା ହେଇଛି ସେଇଟ ତାଙ୍କର ଦାରୁ ନାଗିଥିଲେ।
ହୁଁ।
ସେଇ ଦାରୁ ଦେଖିବାକୁ ବହୁତୁ, ଉଁ। ପ୍ରସିଦ୍ଧ ସେ ଜାଗା ସେ ଜାଗାକୁ ମା ତମକୁ ବୁଲେଇ ବେନି। ତାଙ୍କର ସେଇଠି ଅଶେଷ ମହିମା, ଅଶେଷ ଦୃଶ୍ୟ, ଅଶେଷ ଆଉ ଯୋଉ ଲୀଳା ସେଇଠି ପା, ସେଇ ଲୀଳାରେ ତ ଆସିଲେ ପୁରୀ ପ୍ରଭୁ। ଏଇଠି ଗଢା ହେଲେ ନା ଦାରୁ ଦିଅ ଦ ଗଢା ହେଲେ।
ହ କେତେ ଥର ଯାଇଛ?
ମୁଁ ମା ଦଶ ବାର ଥର ଗଲିଣି।
ଆଉ ତାହେଲେ
ଦଶ ବାର ଥର ଗଲିଣି। ପ୍ରତି ବର୍ଷ ତ ଯାଉଛି ମା ଆଉ।
ହଁ।
ତାଙ୍କ ଡୋରି ନାଗୁଛି ସବୁ ବର୍ଷ ଆମେ ଯାଉଛୁ ବାହାରି।
ଓହୋ। ଆଉ ତାହେଲେ ତମେ ସବୁ ଜାଣିଥିବ ତ ସେ ବିଷୟରେ ଆଉ।
ହଁ।
ହୁଁ।
ଆଉ ତମେ କେବେ କହିବ ଯଦି, ଟାଇମ୍ ଠିକଣା ତାର
ହୁଁ।
ଆଉ ମୁଁ ତମକୁ ନେଇକି ବୁଲେଇି ଦେଖେଇକି ଆଣିକି ନେଇଆସିବି ଆଉ।
ଫ୍ରିଜ୍, ଫ୍ରିଜ୍ ହେଇଛି ନା ଖାଲି ସେମିତି କଣ ମୁହାଣ କଣ କେମିତି ମାନେ କ୍ଷୀର ମୁହାଣ ମାନେ କଣ ତ ଜାଣିନି ସେ ବିଷୟରେ। ଯୋଉ ମୁହଁଳା କଣ ବ୍ରିଜ୍ ହେଇଛି ଏଇଠି ନା ନାଇଁ? କିଛି ହେଇନି।
ହଁ ହଁ। ହୋଉ ହୋଉ। ହୋଉ ମା ତମେ ରଖ ଆଉ ମୋର ଟିକେ କାମ ଅଛି ଇଆଡେ ଯିମୁ ଆଉ ରଖ ଆଉ।
ଉଁ।
ହୋଉ ହୋଉ।